ହଁ ଯେ କୁହ?
କୁଅ କଣ କରୁଛ।
ପେଣ୍ଟେ ଛାଟେ ଏଇଠେ ସେ ଝିଅ ଟାକୁ ଧରୁଛି। ଦୀପକ ଘରେ ଅଛି ଜଂଗ ଜାଣିନି। ଚୁଁ ହ୍ୟାଲୋ।
ରୋଷେଇ।
ଅହଁ ନାଇଁ ରୋଷେଇ ସରିନି।
ହଁ ଆମର ଚାଲିଛି।
ହ ହୁଁ ରାତିି କଣ ରୋଷେଇ?
କଣ କହିଲ?
ରାତିରେ କଣ ରୋଷେଇ ଅଣ୍ଡା ଆଳୁ।
କେୟାଣି ମୁଁ ତ ଯାଣିନି।
ହୁଁ ହୁଁ ହୁଁ ଆଉ। କଣ ଖାଇବା ପାଇଁ ତମକୁ ଭଲ ଲାଗେନି। ଆଜ୍ଞା।
କୁଆଡେ?
ହୁଁ। କଣ ଖାଇବା ପାଇଁ ଭଲ ଲାଗେ?
ମତେ ତ ସବୁ ସବୁ ଭଲ ଲାଗେ ଏମତି କିଛି ଭଲ ଲାଗେନ ମୁଁ ଖାଏନି ତ କିଛି ଏମିତି ଏମିତି କିଛି ଫେବ୍ରେଟ୍ ଜିନିଷ ନାହିଁ। ମୁଁ ଖାଲି ଫାଷ୍ଟ ଫୁଡ ଖାଉଥିବି ଘର ଅନୁସାରେ ମୁଁ କିଛି ଖାଏନି ଖାଲିବା- ତ ଖାଲି ଦୋଉଥିବ ଫାଷ୍ଟଫୁଡ଼୍ ମୁଁ ଖାଉଥିବି।
ଆଦି ତୋ ଦେହ ଖରାପ
ଓ ପା ସେଇଟା ତ ମୁ କାଲି ପିଜା ବର୍ଗର ଫେସ୍ ଫେସ୍ ଏରା ମୋମୋ ଫୋମୋ ଏରାସବୁ ଖାଇ ଖୁଆକି ମୁଁ ତ ମୋ ରୂପ ଯାହା ହେଇଛି ମତେ ଯିଏ ଦେଖିବ କହିବନି ମୋ ବୟସ
ହୁଁ ହୁଁ ହୁଁ। ଏରା ଖାଅନି ଦେହ ଖରାପ ହେବ।
ହଁ ପା ମୁଁ ଦିନେ ମେଡିକାଲ ଯାଇଥିଲି ବା ମତେ ସେ ଡାକ୍ତର କହିଲା ତୁ ଖାଉଛୁ ବୋଧେ ଅଧିକ ଫାସେଫୁଟୁ ମୁଁ କହିଲି ହିଁ ନା ଏପା କଇଲେ ଖାଇବୁନି ଦୂରରୁ ଦେଖିଦବୁ ସୁଙ୍ଗିଦବୁ ପଳେଇବୁ।
ହଁ। ହରିର ଗୋଟେ ଫିଲ୍ମ ନଥିଲା ସେ ନା ଚିକେନ୍ ଟାକୁ ଟଙ୍ଗେଇ ଦେଇକି ଆଉ କୁକୁଡା ଟା ଟଗେଇ ଦେଇକିନା ଭାତ ଖାଏ। ହଁ ହ ହଁ ଏ। ତମେ ଦେଖିଦବ ପୁରା ଫଟୋ ଦେଖିଦବ ଆମେମାନେ ମାନେ ଭାବିଲେ ଖାଇଲ ବୋଲି ଆଉ।
ହଁ ପା ସେ ଡାକ୍ତର ଟା କହିଲା କହିଲା ତୁ ଦୂରରୁ ଦେଖିଦବୁ। ପଳେଇବୁ ଖାଇବୁନି ମତେ ଯୋଉ ହସ ଲାଗିଲା।
ହଁ ମୁଁ ଭଲ କମେଡି ଗୋଟେ ଗୋଟେ ଡକ୍ଟ କରନ୍ତି ହୁଁ। ଆଉ ଘରେ ଚମ୍ପି ଝିଅ ଭଲଅଛନ୍ତି ବାବା ମା
ହ
ହାଲୋ। ହ୍ୟାଲୋ।
ହଁ କୁହ?
ଘରେ ସମସ୍ତେ ଭଲ ଅଛନ୍ତି ବାବା ମା। ହାଲୋ।
ହଁ ହଁ କୁହ?
କହିଲି ଘରେ ସମସ୍ତେ ଭଲ ଅଛନ୍ତି ଖାଲି ଏଇଠିଉ ଖାଲି ପାଞ୍ଚ ମିନିଟ୍ ଆଉ।
ହଁ ଘରେ ଭଲ ଅଛନ୍ତି। ଘରେ ସମସ୍ତେ ଭଲ ଅଛନ୍ତି। ଭଲ ଅଛି ସବୁପୁଅ ଚାଙ୍ଗା ଆମର ତ ରୋ ରୋଗ ଫୋଗ କାହାକୁ ହୁଏନି। ମେଡିକାଲ୍ ଅଧିକ କେହି ଯାନ୍ତିନି। କି ବିଶିକି ଖାଇବା।
କହିଲି କେତେ ଭାଇ ଭଉଣୀ ଆଉ ତମେ?
ଦି ଜଣ।
ହୁଁ ବାବା ମା ଘରେ।
ବାପା ମା ଘରେ ଆଉ ଭାଇ ଭଉଣୀ ଦିଇ ଜଣ ଏତିକି ଆଉ
ହୁଁ ହୁଁ ହୁଁ। ବାବା ବି ଗୋଟେ ପୁଅ। ଆଉ ଭଲ ମା ଜିଆ ଜିରେ ନିଜୟ କରୁଛ ଆଉ।
ହଁ ଝିଅ କାନ୍ଦିଲାଣୀ। କୁରଣି ମା ଓମ୍ ଭାଈ ମାମି ତୁ ଗୋଟେ ଖାଇଦିଅ ଆମେ ହାଲ।
ହୁଁ ମାଉସି ହେରେକା ଆସିଛନ୍ତି। ବାହାଘର ତ ସମସ୍ତେ ଭଲ ତ ମାନେ ମାମୁଁ ଝିଅ ବାହାଘର ନା ମାମୁଙ୍କ ବାହାଘର?
ଁାଇ ଟିକେ ଭି ଲ ବର ଗଲା ପିନ୍ଧି
ପୁଅ ପଟା କଥା ଆ ପୁଅ ପଟୁ ଆଉ।
କେଧ୍ୟ ଟ
ସମସ୍ତେ ଚାଲିଛି ଆଉ।
ହଁ ହଁ ବହୁତ
ମାନେ ହେଇ ଗୋଟିକ ଦିନ କି ତା ପୂର୍ବରୁ ଦି ଦିନ କିନ୍ତୁ ପୁଅ ଘର ପଟେ ଲାଗିଥିବ ଆଠ ଦଶ ଦିନି। ଦଶମ ଫସମ୍ ମୋ ନୂଆ ବୋହୁ ଆସିବ ନା। ଉଁ।
ତୁଲି ଚିଙ୍ଗୁଡ଼ି ଚିଙ୍ଗୁଳି ଚିକେନ ଅଣ୍ଡା ତିନିଟା ମିଶିଲା ଏଇଟା କଣ ଚିଙ୍ଗୁଡ଼ି? ଖ ଖ ଚିକେନ ପକେଇନି ଆଜି ମିକ୍ସି ଡା
ହୁଁ ଯେ କୁହ ଇଆଡେ ଦି ମିନଟ୍ କଥା ହେଇଯାଅ ନହେଲେ ଏଇଟା କଲ୍ କଟିଯିବ।
ହଁ ହଁ କୁହ।
ହୁଁ କୁହ ଆଉ ହୁଁ ଆଉ ନା ନା କଣ କରାନ୍ତି ଜବ୍?
ଝିଅ ଖାଇ ସାରିଲାଣି?
ହଁଁ ଏଇଟା ପା କହୁଛି ପେନ ଟା ତାକୁ ଦେବି ସେ ଧରିବ
ଦିଅ ସେ ଧରୁ
ହୁଁ ଗେଜି ହେଇ ହିଁ
ଖାଇଦ ଖାଇଦ ପେନ ଦିଅନି
ହ ପାଟି ପୁରେଇବ ନା ହ ହାଲ। ହ ଋଷବାସ ଆସ ସବୁ
କଖ ସବୁ
କୋଉଡ ର ବେଶୀ ଭଲ ବାନାଅ? ହ୍ୟାଲୋ।
ହଁ କୁହ ବେଶୀ ଏତି ସବୁ କରୁ ସବୁ ବନେଇଦୀଏ। ଶିଖି ଯାଇଥିଲା ଛୁଆ ବେଳୁ ନା ସବୁ।
ହୁଁ ମାମା ଶିଖେଇ ଦେଇଛନ୍ତି ଆଗୁଆ। ଭଲ କଥା।
ଅସୁବିଧା ହବନ ବୋଲି ସବୁ ଶିଖି ଯାଉଚି।
ହୁଁ କାହିଁ କିଏ ପଦେ କହିବେନି ଆଉ ହୁଁ ହୁଁ ହୁଁ। ହେଁ ହୁଁ ହୁଁ ହୁଁ କୋଉ ରୋଷେଇଟା ବେଶୀ ଭଲ କର?
ମୁଁ କି?
ହୁଁ।
ସବୁଠୁ କଦର୍ଯ୍ୟ କୋଉଟା କରେ ସେଇଟା କୋହୁଚି ଡାଲି
ହଁ କି ଉହୁଁ। ଆଉ ଭଲ ହାଲୋ ଭଲ ସବୁ କର ଭେଜ ଖାଅ ନା ମ୍ ଖାଅନି ଭେଜ ତ ସବୁଦିନ ନନ ଭେଜ ଖାଅ ନା ଖାଅନି? ଉହୁଁ।
ହୁଁ।
ବହୁତ ପତଳାରେ ଦେଖା ହୋଉଚ ତ ହେଇଥିପଇଁ କହିଲି ହୁଁ। ଆଉ କୁଆଡେ ବୁଲାବୁଲି ରଜକୁ ଯାଇଥିଲ?
ରଜରେ ତ ବାତିଆ ହେଲା ଯେ ଯାଇ ହେଲାନି କୁଆଡ଼େ
ହୁଁ ହୁଁ। ସେଆଡେ ତମ ରଜ କେମିତି? ପୋଡ଼ପିଠା ହେରିକା ଉଁ ବନେଇଥିଲା ପିଠା ପଣା କଣ? ସ୍ପେସ ଚାଲିଥିବ ରଜରେ
ହେଇପାଇଲାନି ମୁଁ ବଡ଼ ତ ଘରେ ମୋ ଦେହ ଖରାପ ହେଇଗଲା ତ ମତେ ମେଡିିକାଲ ନେଇ ନେଇ ଆଉ କିଛି ହେଲାନି।
କଣ ହେଇଥିଲା କି?
ଏ କଣ ତା ପେଟରେ କଣ ଟା ଉଠିଥିଲା।
ଉହୁଁ ଷ୍ଟକ୍?
ନା ନା ନା।
ଆଉ
ହେଟା କଣ ଟିଏ
ଆଉ ବର୍ଷା ହ୍ୟାଡେ କେମିତି?
ବର୍ଷା ୟାଡେ ପ୍ରବଳ
ଇଆଡେ ଖାଲି ଘଡଘଡ ହୋଉଚି ଆଉ କିଛି ହବାର ନାହିଁ କି ଯିବାର ନହିଁ କିଛି ନାଇଁ ଖାଲି ହଇରାଣ କରୁ ଯ ବର୍ଷା ଟା
ଗାଁରେ ଗାଁର ତ ବାତିଆ ହେଲାଣି
ହୁଁ ୟାଡେ ତ କିଛି ନାଇଁ କଣ କରିବ ଇଆଡେ ବି ତ ଗାଁରେ ନା ଏଇଟା କୋଉ ସହର କି ତଥା କେତେ ବର୍ଷା ପବନ କାହିଁ କିଛି ନାହିଁ। ତାଲେ ଘଡଘଡ ହୋଉଛି ଲାଇ ଲାଇନ୍ ଟା କଟେଇ ଦେଇଚି ଇନଭଟର ବହୁତ ଚାର୍ଜ କମ ସରିଯିବ।
ଓହୋ।
ହୁଁ। ଆଉ ବାବା ମାମା ତମ ବାହାଘର ଦିନେ ଥିବେ ଆସିବେ
ହଁ ହଁ ଆବେ ସେ ବୋତଲରେ ଯାକ ପାଣି ଜଣ ପିଇଲେ ଯାଇକି
ଆଉ କଣ ପଢି ମାନେ କଣ କି କିଛି ଯବ କରୁଚ ନାଇଁ ଘରେ ଅଛ?
ହଁ କରୁଚି
ହୁଁ ହୁଁ କୋଉଠି କଣ କରୁଛନ୍ତି?
ହୁଁ, କମ୍ପୁଟର
ଆଛା। ଉଁ ହଉ ଆଉ ଆମେ ହିନ୍ତି ସିଲେଇ ଫିଲେଇ ତା ଲଖନ କିଛି ନଲେଜ ନାହିଁ।
ନାଁ ଅଁ ନାଁ।
ହୁଁ, ହାଲୋ।
ହେରା ମୋର ଏସବୁ ବିଷୟରେ କିଛି ନଲେଜ ନାହିଁ ହଁ ମୁଁ ଘରେ ମେକଅପ୍ ସମସ୍ତଙ୍କୁ କରିଦିଏ ମେକଅପ୍ କରିଦିଏ ମୁଣ୍ଡ ଇଏ କରଦିଏ କିନ୍ତୁ ପାର୍ଲର ମତେ କହୁଥିଲେ ଘରେ ଖୋଲିବାକୁ।
ହୁଁ ହୁଁ ହୁଁ,
ଭାଇ ମନା କଲା।
ହୁଁ ହୁଁ ହୁଁ,
କହିଲା ହେଟା କଣ ପାର୍ଲର ସମସ୍ତଙ୍କୁ ମେକଅପ କରିବ। ଏ ରହବେ ଛୁଟି ଫୁଟି କାଟି ନାଁ ନାଁ ତୁ ହେରା କରନି ମନା କଲା ମତେ
ସମସ୍ତଙ୍କ ଘରେ ସେ ଆଲାଓ କରିବେ ବୋଲି ମାନେନାହିଁ ନା ହୁଁ
ଘରେ ଫଙ୍କସନ ମଙ୍କସନ ହେଲେ ମୁଁ ମେକପ୍ କରେ ଇଏ କରେ ମୋ ଟିକେ ମାନେ ମୁଁ ଜାଣିଥିଲି ନା ସେ ପାଇଁ ମୁଁ କରିଦିଏ। ଭାଇ ପାର୍ଲର ଖୋଲିବା ପାଇଁ ମନା କଲା କହିଲା ନାଇଁ ତୁ ଖୋଲିବୁନି ଚୁଟି କାଟିବୁ ସମସ୍
ଆଜ କାଲି ସବୁ ତକ ଜିନିଷ ତ ମିଳି ଯାଉଛି ହଉଛି ଏ ଅନଲାଇନ ରେ ଆଉ ଜିନିଷ ନ ଶିଖିଥିଲେ ଲୋକ ୟୁଟୁବୁ ରୁ ମାରିକି ଶିଖିବେନା। ଆଉ କଅଁଟା ବେଶୀ ହୁଁ ରୋଷେଇ ପରଠୁ ଆରମ୍ଭ କରି ସବୁକିଛି ମିଳିଲା ଅନଲାଇନି କି ନାହିଁ? ହୁଁ ହୁଁ, ହାଲୋ,
ହଁ ହଁ ସେଇଥି ପାଇଁ ଭାଇ ମନା କଲା ଯେମିତି ମୁଁ ଆଉ କଲିନି ଆଉ ଖୋଲିଲିନି ଆଉ
ହୁଁ ଏବେ କେତେ ଦିନ ଛୁଟି?
ଛୁଟି ନେଇକି ଆଇଛି ମାସେ ପାଇଁ ମୋର ଛୁଟି ଦେଇନଥିଲେ ତ
ମ୍ୟା ମ୍ୟାରେଜ ଫ୍ୟାରେଜ ହେଲେ ଗୋଟେ ଖୁସି ଲାଗେ ଛୁଟି ନବା ପାଇଁ ହଁ
ହଁ ଏବେ ମୁଁ ନିଏନି ଯେବେ କଣ ନେବି।
ହଉ ହଉ ହଁ, ହଁ ହଉ ଝିଅ ରଖୁଛି ଆ ହଉ। ଉଁ ଉଁ ଉଁ ଉଁ,